ହଁ ଶୁଭ ସକାଳେ କେମିତି ଅଛ କଣ କରୁଛୁ?
ଜୟ ଜଗନ୍ନାଥ ଏଇ ବସିଛି ଆଉ।
ଜଗନ୍ନାଥ।
ଜଗନ୍ନାଥଙ୍କ ନାଁ ନେଲେ ଦିନ ଟା ପୁରା ଭଲରେ ଯିବ
ଅ ଆମର ବଡ ଠାକୁର ନା।
ହଁ। ଏବେ ତ ତାଙ୍କର ରଥଯାତ୍ରା ବି ଆସୁଛି
ଆସୁଛି ତାଙ୍କର ସ୍ନାନ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ଏବେ ଭଗବାନ ଯିବେ ଅଣସ ର ଘରକୁ ତାପରେ ତାଙ୍କୁ ଜର ହବ ସେ ପୁଣି ଉୁଁ ରହିବେ ସେଠି ମାନେ ଗାଧୋଇଲା ପରେ ତାଙ୍କୁ ଜର ହବ ତାରେ ତର ରହୁଛିିବ ଅଣସ ରୋଗରୁ ଭଲ ହେଇକି ବାହାରକୁ ରଥଯାତ୍ରା ହବ ଆଉ ରଥଯାତ୍ରା କର ବାହୁ ହୁଡା ଫାଷ୍ଟ ରଥଯାତ୍ରା ତାପରେ ବାହୁଡା ହଁ
ଖରାପ ହବ ହବ ଆମେ ଏଠି ପୁରା ଗରମରେ ସଢଯିବା ଆ
ଏବେଠୁ ତ ଗରମ ହେଲା ଆଉ ସେତେବେଳେ କଣ ଗରମ ହବନି
ହଁ ପରା ବହୁତ ଗରମ ତାପରେ ସବୁ ଟିକେ ରଥଯାତ୍ରା ଗଲା ପରେ ଟିକେ ଥଣ୍ଡା ପଡିବ।
ହଁ ତାପରେ ଟିକେ ବର୍ଷା ହବ ଥଣ୍ଡା ଲାଗିବ ଭଲ ଲାଗିବ। ତ ଏଥର ତ ଉ ଏବ ବର୍ଷ ଯେମିତି ଶୀତକୁ ଶୀତ ତ ଗରମ କୁ ଗରମ ବର୍ଷା ନାହିଁ ଖରା ହେଇଛି ତାପମାତ୍ରା ତ ମତେ ଦେହ ହାତ ଜଳିଗଲା ଭଳିଆ ଲାଗେ
ହଁ ହଁ ମତେ ବି ଚାଳିଶି ରୁ ପଇଁଚାଳିଶୀ ଡିଗ୍ରୀ ଯାଇ ରୁହେ
ହଁ ରୁହେ ତାପରେ ଆମର ଏ ମାନେ ଆମ ସାଧା ସାଧା ସିଧା ଲୋକଙ୍କୁ ସିନା ଚାଳିଶି ପଇଁଚାଳିଶି ଲାଗେ ଯିଏ ରୋଷେଇ କରେ ଦିନରେ ରାତିରେ ମାନେ ତାକୁ ଲାଗି ପଚାଶ ଷାଠିଏ ଡିଗ୍ରୀ ସେଲସିୟସ୍ ଭିତରେ କାମ କଲା ଭଳିଆ
ହଁ ସେତେବେଳେ ଖାଲି ମନ ଚାହୁଁଥିବ ରୋଷେଇ ଟା ନଥାନ୍ତା କି?
ହଁ ରୋଷେଇ ନ ଆମେ ବଞ୍ଚିବା କେମିତି ଖାଇବା କେମିତି ବଞ୍ଚିବା କେମିତି ରୋଷେଇ ତ କରିବାକୁ ବାଧ୍ୟ
ହଁ କିନ୍ତୁ ବହୁତ ଗରମ ହୁଏ।
ଗରମ ଦିନରେ ତମର କେମିତି କଣ ମାନେ ପଖାଳ ଖାଅ ନା
ପଖାଳ ଦିନ ବେଳା ମାନେ ପଖାଳ ଆଉ ଗରମ ଭାତ ଖାଇ ହୁଏ ହିଁ ନାଇଁ? ଭାତ ଡାଲି ତଣ୍ଟିରେ ମୋର ଯାଏନି।
ଆମର ଦିନ ରାତି ସକାଳ ଖାଲି ପଖାଳ
ହଁ ଆଉ ରାତିରେ ରୁଟି କରିବା ଟା ବହୁତ କଷ୍ଟ।
ହଁ ପା, ଆଉ ରୁଟି ତ ତୁ ନିଜେ ବେଲିବୁ ଦଳିବୁ ତାକୁ ସେକିବୁ ମାନେ ଦେହ ହାତ ସେଠି ମୁଁ ଗାଧେଇ ପଡେ ପୁରା ତା ଗାଧେଇ ପଡିବି ମାନେ ଝାଳରେ ମୁଁ ଦିନରେ ତିନିଥର ଗାଧାଏ ଏବେ ଏବେ ଗୋ ଗୋଟେ ଟାଇମ ଗାଧେଇବି ଆଉ ଯଦି ଗରମ ଏମିତି ବେଶୀ ଗୁଳୁ ଗୁଳି ହଉଥିବ ଯୋଉ ସନ୍ଧ୍ୟାବେଳେ ମୁଁ ଯୋଉ ମାନେ ଲୁଗା ପାଲଟେ ତ ସେଇଥିରେ ମୁଁ ଆଉଥରେ ଗା ଆମ ଶାଶୁ ଗାଳି ଦିଅନ୍ତି ମାନେ ଥଣ୍ଡା ଧରିବ ଇଏ କରିବ ସେ କରିବ ଅଧିକା ଗାଧେଇବନି ମୁଁ ମୋର ଲୁଚିିକି ମୋର ଗାଧେଇ ପଡେ। ଆଉ ନହେଲେ ତ ରହିହବନି ଆଉ ଦେହ ହାତ କୁଣ୍ଡେଇ କାଣ୍ଡେଇ ହବ ଆଉ
ସେଇଆ ବା ଏଠି ବି ବହୁତ ଗରମ ହୁଏ।
ହୁଁ, ସକାଳୁ ମାନେ ଉଠିଥିବ କି ନାଇଁ ଗରମ। ଗରମ ଆରମ୍ଭ,
ହଁ ମାନେ ପାଞ୍ଚଟାରୁ ତ ସୂର୍ଯ୍ୟ କହିବ ଆସିକି ତମ ଘର ପାଖରେ ହେଇଯାଇଥିବେ ଆଉ
ହଁ ଘର ପାଖରେ ଆଉ ତମ ସୂର୍ଯ୍ୟ ଆଉ ଅସ୍ତ ହଉ ନଥିବେ। ଇଁ ହି ହି ଅସ୍ତ ହେଲା ବେଳକୁ ସାତ ଅସ୍ତ ହେଲେ କଣ ନକଲେ ନହେଲେ କଣ ଗରମ
ଗରମ ତ ହଁ
ପ୍ରତି ବର୍ଷ ଆମର ବର୍ଷା ହୁଏ ଯେମିତି ବି ହେଲେ ବୈଶାଖ ମାସ ଜ୍ୟେଷ ପାଞ୍ଚ ମାସରେ ବର୍ଷା ହେଇଥିବ। କିନ୍ତୁ ଏବର୍ଷ ଟୋଟାଲ ବର୍ଷା ବହୁତ କମ ବହୁତ ମାନେ ଜମା ନାହିଁ ହେଲେ ମାନେ ହଁ କହିବ।
ପୁରା ଫ୍ରେ ମୁଁ ତ ଯାହା ଅନୁମାନ କରୁଛି ଫେବୃଆରୀ ମାସରୁ ପୁରା ଖରା ଟା ଆରମ୍ଭ ହେଲାଣି ଶୀତ ମାନେ କୁଆଡେ ପଳେଇଲା ଫେବୃଆରୀ ମାସରୁ ଖରା ହେଲାଣି।
ହଁ ଜଲଦି ତ ଏ ବର୍ଷ ତ ଜଲଦି ଖରା ହେଇଚି ଶୀତ ବି ବହୁତ ଶୀତ ହେଇଚି ଶୀତ ତ ତମେ ଫିଲ୍ କରିଛ ଏଥରକ?
ଶୀତ ହଁ ଶୀତ ବି ହେଇଚି ଶୀତ ବି ହେଇଚି ତା ସହିତ ଖରା ବି ହେଉଚି।
ହଁ ଖରା ବି ହେଇଚି କିନ୍ତୁ ବର୍ଷା ନାହିଁ ବର୍ଷା ଆମର ଅଂ ଆଁ ଆରମ୍ଭ ବି ହେଇନାହିଁ କହିବାକୁ ଗଲେ।
ହଁ ପରା ଆଉ ବର୍ଷା ଯଦି ହଁ ବର୍ଷା ଯଦି ନ ହବ ଧାନ ଫାନ କିଛି ହବନି। ଅମଳ ହବନି ସବୁ ବେକାର ହେଇଯିବ।
ହୁ।
ଧାନ।
ହଁ ଆମର ତ ଚାଷ ପାଇଁ ନିହାତି ପାଣି ଦରକାର ଆଉ ଯୋଉ ସବୁ ଉ ଓ ଆମର କେନାଲ ନାହିଁ ଯେ ସବୁ ଗାଁ ରେ କି ପାଣିଇ ଯୋଗେଇ ହବ ଆଉଁ
ହଁ।
ସେଥି ପାଇଁ। ସବୁ ଏ ମାନେ ଜାଗାର ସେ ସବୁ ନଥାଏ ନା ଗୋଟେ ଗୋଟେ ଜାଗାରେ ସୁବିଧା ଥାଏ। ଆଉ ଆମେ ସବୁବେଳେ ଭରସା କରିକି ରହୁ ବର୍ଷାକୁ ଯଦି ବର୍ଷା ନହବ ଆମ। କେମିତି କଣ ଚାଷ କେମିତି ହବ।
ହଁ।
ତମର ମାନେ ଚାଷ କାମ ଆରମ୍ଭ ହେଲାଣି। ହେଇନାହିଁ।
ହୁଁ ଆ ସେଇଟା ଆମ ଗାଁ ରେ ହୁଏ ଆମେ ବାହାରେ ରହୁଛୁ ଗାଁ ରେ ସେମାନେ ଦାଦା ମାନେ କରନ୍ତି। ଆଉ ସେ ଆମ ଗାଁ ପାଖରେ କିନ୍ତୁ ନଈ ଅଛି ନଈ ଥିଲେ ବି ନଈ ଟିକେ ଦୂର। ସେ ବିଲ ଆଡ଼ରୁ।
ଆଚ୍ଛା ସେ ତାହେଲେ ତ ଅସୁବିଧା ହବ। ଯାହା ବି ହେଲେ ନଈ ଥିଲେ ବି। ଯଦି ସେମିତି ପାଖରେ ଯେମିତି ଗୋଟେ ଗୋଟେ ଜାଗାରେ ପୁରା ସରକାର ସୁବିଧା କର। ଦେଇଛନ୍ତି ଜଳ ଯୋଗାଣ ପାଇଁ ଜମିକୁ। ଏମିତି ହେଲେ କଣ ସେତେ ଚାଷରେ କିଛି ଅସୁବିଧା ହବନି। ଏମିତି ଆମେ ଆମେ ତ ଟୋଟାଲ ଭରସା କରିକି ରହୁ ବର୍ଷାକୁ।
ଆମର ବି ସେଇଆ କାରଣ ନଈ ପାଖରେ ହେଲେ ବି। ସେ ନଈ ବିଲ ପାଖକୁ ନୁହେଁ ବିଲଠୁ ଦୂର ତାପରେ ଯଦି। ବି ହବନି ସେ ଠିକ ଯେତେବେଳେ ବର୍ଷା ଦିନେ ବେଶୀ ବର୍ଷା ହେଲେ ଯୋଉ ବନ୍ୟା ହେଇକି ପାଣି ପସିକି ସେ ବି ନଷ୍ଟ କରିଦବ ଚାଷ।
ହଁ ବେଶୀ ବି ହେଲେ ହ ମାନେ ଅସୁବିଧା ହୁଏ ସବୁ ପଚିଯାଏ ସବୁ।
ହଁ ବର୍ଷେ ବର୍ଷେ ତ ମାନେ ଧାନ ହେଇ ହେଇ ଆସୁ ଥିବ ସେ ପାଣି ପଶିଯିବ ପୁରା ବିଲ ବିଲରେ ପାଣି ପଶିଯିବ ତମେ ତ ଏଠି କିଛି କରିପାରିବନି।
ଆଉ ବିଲ ମାନଙ୍କରେ ସବୁ ମାଛ ବି ପସେ ନା। ହୁଁ ହୁଁ ଯେତେବେଳେ ଚାଷ ହୁଏ ଛୋଟ ଛୋଟ ମାଛ। ମାଛ କଙ୍କଡା ସୁବୁ ବିଲରୁ ଧରନ୍ତି।
କେତେବେଳେ କେମିତି ଆଉ।
ଛ
ମୋର ସେ ସବୁ ଏତେ। ନାହିଁ କାରଣ ଯେହେତୁ ଛୁଆ ବେଳକୁ ଆସିକି ବାହାରେ ରହିଲୁଣି। ସେଇଥିପାଇଁ।
ନାଇଁ ଆମେ ବି ବାହାରେ ରହିଛି ମାନେ ସେ ସାତ ଛ ସାତ ବର୍ଷ ହେଇଜୀବ। ଘରକୁ ପଳେଇ ଆସିଥିଲି ଯୋଉ ଯେତିକି ଦିନ ବି ରହିଛି ମୋର ସେ ଜିନିଷ ସବୁ। ମାନେ ମନେ ଅଛି ସବୁ।
ହଁ ଆଉ ହଁ ବା ଭଦାମ ଭଦାମ ଖୁଣ୍ଡି ଆମର ମନେ ଅଛି ଛୁଆବେେଳେ।
ସେଟା କଣ?
ବାଦାମ ହୁଏ ନି ତମ ଆଡେ।
ନା ଆମର ବାଦାମ ନା। ଆମର ବାଦାମ ଚାଷ ହଉନି, କୋଉ ବାଦାମ ଚାଷ?
ଏଟା ଥାଆନ୍ତି ଆମେ ଚାଷ ବାଷଟା ହଉ ଯେ କଣ କ କହିଲ ଶୀତ ଦିନ। ହୁଏ, ହେଲା ଶୀତେ ଦିନ ଆଡକୁ ତାର ଅମଳ ଟା ହୁଏ। କି ତା ପୂର୍ବରୁ କେତେବେଳେ ମାନେ ଲଗାଯାଏ ମୁଁ ଜାଣିନି ଠିକ୍ ରେ ସେ ମଞ୍ଜି ପକେଇକି ମାନେ ମଞ୍ଜିଟାକୁ। କିଛି ମାନେ କଣ କହିଲ, ଗୋଟେ ରାତି ଆଗରୁ ଭିଜିେଇକି ରଖିଥିବେ। ତାପ ଦିନ ଉ ଯୋଉ ହଳ ମାନେ ବଳଦ ତ ଆଗରୁ ଥିଲା ମୁଁ ଯେତେବେଳେ ଛୁଆଟି ଥିଲି ବଳଦ ଥିଲା। ଏବେ ଟ୍ରାକ୍ଟର ନେଇକି ତାକୁ ହଳ କରିକି ସେ ମଞ୍ଜି ପକାନ୍ତି। ମଞ୍ଜି ପକେଇକି କିଛି ଦିନ ଗଲେ ଗଛ ଉଠିବ। ତାପରେ ଗଛ ଉପଡା ହବ ଗଛ ଉପଡ଼ା ହେକି ସବୁ ଘରକୁ ଆସିବ ଘରେ ସମସ୍ତେ ଏଇ ଲୋକ ଲଗେଇକି ହଉ ଘର ଲୋକଙ୍କୁ ମିଶିବା ସେଇଟା ହଉଚି ଛଡେଇକି ତାକୁ ଶୁଖେଇବେ। ଶୁଖେଇଲା ପରେ ବିକନ୍ତି ଆଉ ଯୋଉ ଗୁଡା ସବୁ ଗୋଟେ ଗୋଟେ ବାଦାମ ଛିିଣ୍ଡି ପଡି ହୋଇଥିବା ବିଲରେ ଯୋଉ ଦିନ ଟିକେ ବର୍ଷା ହେଲା, ସେଇ ଦିନ ସବୁ ଛୋଟ ଛୁଆ ସବୁ ଯେ ବେ କାରଣ ମାଟି ଟା ଥଣ୍ଡା ପଡିଯାଇଥିବ ଦେଖାହବ ବାଦାମ ଗୁଡାକ।
ଆଛ
ସବୁ ଯିବେ ତୋଳିକି ସବୁ ଖୁଣ୍ଟି ଖାଣ୍ଟିକି ନେଇକି ଆସେ ମୋର ମନେ ଅଛି।
ଆଚ୍ଛା ଯେମିତି ଆମର ଧାନ ଚାଷ ହୁଏ। ଧାନ ଚାଷ ହେଇସାରିଲା ପରେ ଅମଳ ହେଇସାଇଲା ପରେ ଯୋଉ ସବୁ ଵିଲ ମାନଙ୍କର ସବୁ ପଡିଥିବ କେରା କେରା ହେଇକି ତ ସେଇଗୁଡାକ ଛୋଟ ଛୋଟ ଛୁଆ ଯାଇ କଣ ସେମିତି ଗୋଟେ ଟୋକେଇ ନେଇଯିବେ। ତାକୁ ସବୁ ଗୋ ଟେଇକିରି ଫୁଲ୍ କରିକିରି ଆଣନ୍ତି। ସେମତି ଆଉ ବାଦାମ ସେମିତି କରନ୍ତି ଆଉ ନା? ସେଟା କିନ୍ତୁ ଭଲ ମଜା ଲାଗ ଗେ ଯେ ଛୋଟ ଛୋଟ ଛୁଆ ସବୁ ସାଙ୍ଗ ହେଇକି ଯିବୁ ନେଇକି ଆସିଥିବୁ। ଘର ପୁରା ଦେଖିଲେ ଖୁସି ହେଇଯିବେ।
ହଁ, ସେତେବେଳେ ଗୋଟେ ସେଇଟା ଗୋଟେ ମଜା। ହଁ ଘରେ
ମଜା ମଜା ଗୋଟେ ବିଲ ମାନ କରେ ଗୋଟେ ଶାଗ ହୁଏ ଜାଣିଚ?
ହଁ, ଆମ ଆଡେ ସବୁ ଚାଷ ହୁଏ। ଆମ ଗାଁ ରେ ସବୁ ଚାଷ ହଏ।
ନାଇଁ ନାଇଁ ଚାଷ ନୁହଁ। ଚାଷ ନୁହଁ। ମାନେ ଅମଳ ହେଇସାରିଲା ପରେ ଏ ଗୋଟେ ମାନେ ସେଟା ଆପେ ଆପେ ଉଠେ ସେ ଶାଗ। ଉଁ, ତାକୁ ଆମ ଆଡେ କୁହନ୍ତି ମୁଠି ଶାଗ। ମୋତେ ସେଟା ଭାରି ପସନ୍ଦ। ଆ, ହଁ। ମୁଠି ଶାଗ ଆମ ଆଡେ କୁହନ୍ତି ସେ ଶାଗ କଣ କରନ୍ତି କହିଲ? ଆମ ଉଁ, ମାନେ ଆଗ୍ ଏବେ କଥା ତ କହିପାରିବିନି। ମୁଁ ଛୋଟ ହେଇଥିଲି ତ ଆମେ ସବୁ ସାଙ୍ଗ ହେଇକି ଯାଉ। ଅ, ବିଲ ମାନଙ୍କୁ ମାନେ ଗୋଟେ ଟ କେଇ ନେଇଯିବୁ ଆଉଁ ଆଉ ଆଗରୁ ସାମୁକା ଥାଏ। ଶାମୁକା ଥାଏ ସେ ଶାମୁକାରେ ତୋଳନ୍ତି। ଏବେ କଣ ଚାମୁଚି ହେଇଗଲାଣି ନା ତ ସେତେବେଳେ କଣ ଉଁ, ଶାମୁକା ଧରିକିରି ପିତା ନୁହଁ, ଖଟା ଖଟା ଟିକେ କଷାଳିଆ କଷାଳିଆ ଲାଗେ। ଏ ଖଟା ଖଟା ଲାଗେ। ପିତା ଗମା ହଁ ପିତାଗମା ହୁଏ ପିତାଗମା ଆମ ବାଡିରେ ବି ହଉଛି। ଏଇ ମୋ ଭାଇ ଭାଉଜ ଆସିଥିଲେ ନା। ତାଙ୍କୁ ଆମେ ମିଶିକି ଗଲୁ ଯାଇକି ତାକୁ ତୋଳି ଲୁ ତୋଳିକି ତାଙ୍କୁ ଦେଲି ସିଏ ତାକୁ ନେଇକି ଗଲେ ତାକୁ ପୁଣି ଛଡେଇବେ ଛଡେଇନାହୁଁ। ଏମିତି ଓପାଡି କି ନେଇିକି ଦେଇ ଦେଇଛୁ। ଆ ତ ସିଏ ତାକୁ ଛଡ଼େଇକି ଏମ୍ କରିକି ଖାଇବେ ଆଉ। ଆମର ଉଁ, ଆ, ପୋଖରୀ ଅଛି ନା। ପୋଖରୀ ମାନେ ହିଡ଼ ଚାରିପଟେ ସବୁ ହେଇ ପିତାଗମା, ଆଉ ଯୋଉ ମୁଁ ଯୋଉ ମୁଠି ଶାଗ କହୁଚି ସେ ତାର ଠି ଖଟାଳିଆ ଖଟାଳିଆ ଲାଗେ। ଟିକେ ଜଷ୍ଟ କଷାଳିଆ କଷାଳିଆ କଷାଳିଆ ଲାଗେ। ତାକୁ ଏମତି କଣ ଚେର ସ ନାଉ ଖାଇନ, ମୋତେ ଭଲ ଲାଗେ ସେଟା। ଆମର ଖାଇବାକୁ ମିଳେ ନି, ଆଉ ଏବେ ଆଉ ସେ ସବୁ ଖାଇବାକୁ ମିଳୁନି। ଏଁ, ସେ ସେତେବେଳେ ଆମେ ଖାଉ। ତାକୁ ଏମିତି ଶାମୁକାରେ ଆମେ ସବୁ ତୋଳିକି ଆଣିବୁ। ଗଛ ସହିତ ଆଣିବୁ। ଘରେ ତାକ କୁ ସିଏ ଥିବେ ଜେଜେମା କି ଆଈ କି ଆମେ ସବୁ ବୁଢ଼ୀ ମା ସବୁ ଥିବେ ତାକ କୁ ସେସବୁ ଛଡ଼େଇକିରି ବନେଇବେ। ବନେଇକି ତାକୁ ତରକାରୀ କରନ୍ତି। ତରକ କାରୀ କେମିତି କରନ୍ତି କହିପାରିବିନି। କିନ୍ତୁ ସୋରିଷ ଫୋରିଷ ଦେଇ କଣ କରନ୍ତି। ମୋତେ ଭାରି ଭଲ ଲାଗେ ସେ ତରକାରୀ।
ହଁ ସେ ଶାଗ ମାଗ ତରକାରୀ ତ ବହୁତ ଭଲ। ଟେଷ୍ଟ ତାର ବହୁତ ଭଲ।
ମୋର ଶାଗ ଭାରି ପ୍ରିୟ। ଶାଗ ଯେକୌଣସି ଶାଗ ମୋର ଭାରି ପ୍ରିୟ, ତୋମେ ସାଙ୍ଗ ଖାଇବା କୁ ଭଲ ପାଅ?
ହଁ ଭଲ ଲାଗେ ମତେ ସଜନା ଶାଗ ଭଲ ଲାଗେ ହଉ ଆଉ ସେମିତି ଶାଗ ସେମିତି ଖାଏ, କିନ୍ତୁ ଏତେ ଭଲ ଲାଗେନି ଖାଏ ଆଉ ସଜନା ଶାଗ ମତେ ଭଲ ଲାଗେ।
ସଜନା ଶାଗ ଭଲ ମତେ ବି ଭଲ ଲାଗେ ମୋର ଶାଗ ସବୁ ପ୍ରିୟ ମୁଁ ପିତା ଜିନିଷ ଆଗରୁ ଖାଏନି ଆମର ନିମ ପିତା ଏତେ ଖାଏନି ସେ ଏବେ ବି ଟିକେ ଟିକେ ଖାଇବାକୁ ବସିଲେଣି ଟିକେ ପିଆଜ ଅଧିକା ଦେଇ ଦେଇକି ଟିକେ ମିଠା ମିଠା ଲାଗିଲେ, ମୁଁ ଟିକେ ଖାଇଦଉଛି।
ଓହୋ, ମୁଁ ସେଟା ବି ଏତେ ଖାଏନି ମୁଁ ମନେ ବି ନାହିଁ କେବେ ଖାଇଥିଲି।
ଆଚ୍ଛା ଠିକ ଅଛି ଆଜି ପାଇଁ